ସୁ
ହଁ ହଁ ଶୁଣି ପାରୁଚି।
ଆପ ଆଜ୍ଞା ନମସ୍କାରେ।
ହଁ, ନମସ୍କାର ଶୁଭ ସକାଳ ଆଜ୍ଞା।
ଆଜ୍ଞା, ଆପଣଙ୍କୁ ବି ରାଧେ ରାଧେ।
ରାଧେ ରାଧେ କଣ କରନ୍ତି କଣ? ପୂଜା କରୁଥିଲେ। ସ୍ନାନ ସାରିକି ପୂଜା କରୁଥିଲେ। ହଁ, ହଁ ସ୍ନାନ ସାରିକି ତାପରେ ପୂଜା କରୁଥିବେ ଆଉ। ସ୍ନାନ ପରେ ତାପରେ ଉଁ ଖାଦ୍ୟ ଗ୍ରହଣ କରିବେ।
ଆଜ୍ଞା ପୂଜା ସରିନି ପୂଜା ହୋଉଚି ଆଳତି ସରିବ, ଆଳତି ପରେ ଯାଇ ଖାଦ୍ୟ ଗ୍ରହଣ କରିବି।
ଅହୋ ମୋର ବି ସେଇ ମାନେ ଝିଅକୁ ସ୍କୁଲ ମାନେ ବିଦ୍ୟାଳୟ ପଠେଇ ସାରିଲିଣି। ରେଡି କରିକି ତାପରେ ଠାକୁରଙ୍କୁ ମାନେ ପୂଜା ସାରିକି, ଆଳତି କରିକି ଏବେ ଜଷ୍ଟ, ମାନେ କଥା ହୋଉଚି ଆଉ।
ଆଜ୍ଞା।
ଖାଦ୍ୟ ଗ୍ରହଣ କରିବିନି ଅ
ଆଜ୍ଞା। ମୁଁ ମୁଁ ଗୋଟେ ଛୋଟ ଗୋବିନ୍ଦଙ୍କ ମୂର୍ତ୍ତି ରଖିଚି। ସେଇ ଗୋବିନ୍ଦଙ୍କ ମୂର୍ତ୍ତିଙ୍କୁ ପୂଜା କରୁଛି।
ଗୋବିନ୍ଦଙ୍କୁ ବୋହୁତ ମାନେ ଭକ୍ତି କରନ୍ତି?
ଆଜ୍ଞା।
କୁହନ୍ତି ଯୋଉ ବା କୃଷ୍ଣ।
ଆଜ୍ଞା ତାଙ୍କର ପ୍ରତ୍ୟେକ ଦିନ ସ ସକାଳୁ ପୂଜା ହେବ ସକାଳ ଭୋଗ ଲାଗି ହେବ ପୁଣି ମଧ୍ୟାହ୍ନରେ ତାଙ୍କର ଭୋଗ ଲାଗି ହେବ ପୁଣି ସନ୍ଧ୍ୟାରେ ଯେମିତି ଆମେ ମଣିଷ ମାନେ ପ୍ରତିଦିନ ଖାଦ୍ୟ ଗ୍ରହଣ କରୁଛନ୍ତି ସେମିତି ଭଗବାନଙ୍କ ପାଖରେ ଏ ତିନି ଟାଇମ ମାନେ ଯେତେ ଥର ଆମେ ମାନେ ନିଜେ ମଧ୍ୟାହ୍ନ ଧର ଆମେ ଯେତେ ଟା ଭୋଜନ କରୁଚେ ସେତି ସେତିକି ସମୟ ଭଗବାନଙ୍କ ପାଖରେ ଭୋଗ ଲାଗି ହୁଏ।
ଭଗବାନଙ୍କୁ ପ୍ରଥମେ ମାନେ ଭୋଗ ଅର୍ପଣ କରିକି ତାପରେ ପରେ ଖାଦ୍ୟ ଗ୍ରହଣ କ କରୁଥିବେ ଆଉ।
ଆଜ୍ଞା ଆଉ ଜାଣିଛନ୍ତି ଆପଣ ଶନିବାର ଦିନ ଅ କଳା କୁକୁରକୁ ଖାଦ୍ୟ ଦାନ କଲେ ଭଲ।
ହଁ କୁହନ୍ତି କି ମାନେ ମାନେ ସାଇ ବାବା ଆମେ ଯେତେବେଳେ ବି ସାଇଙ୍କ ଓଷା କରୁଥିଲୁ ସେତେବେଳେ ଆ ପ୍ରଥମ ଭୋଗ ଟା ଆମେ ଧର ଆଗେ ଦେଇଥିଲୁ ଦୋଉଥୁଲୁ ମାନେ କୁ କୁକୁ କୁଙ୍କୁ କଳା କୁକୁରଙ୍କୁ କଳା ଗାଈଙ୍କୁ। ନେଲେ ଦେଇକି ତାପରେ ନିଜେ ମାନେ ପ୍ରସାଦ ଗ୍ରହଣ କରୁ
ଆଜ୍ଞା ଆଉ ଆପଣ ଜାଣିଛନ୍ତି ରାକ୍ଷୀ ପୂର୍ଣ୍ଣିମା ବିଷୟରେ?
ହଁ ହଁ ରାକ୍ଷୀ ପୂର୍ଣ୍ଣିମା ଲାଗଛି ଆମର ହିଁ
ଭାଇ ଓ ଭଉଣୀର ବନ୍ଧନ ମାନେ ଯୋଉଟା କୁହନ୍ତି କି ସମ୍ପର୍କର ହଁ
ସମ୍ପର୍କର ଡୋରି ଆଉ ବଟ ମାନେ ସୂତାର ମୂଲ୍ୟ ବହୁତ ବି ଥାଏ।
ହୁଁ। ଆଉ ଆପଣଙ୍କର କେତେ ଭାଇ ଅଛନ୍ତି?
ଆମର ତିନିଟା ଭାଇ।
ତିନି ଭାଇକି ତ ଆପଣ ରାକ୍ଷୀ ବାନ୍ଧୁଥିବେ?
ହଁ ନିଶ୍ଚିନ୍ତ।
ଆପଣଙ୍କୁ କଣ ଉପହାର ମିଳେ?
ଉପହାର ସ୍ୱରୂପ ଭଉଣୀ ତ ମାନେ ଗୋଟେ ଭଉଣୀ ଯାହାବି ଭାଇ ଦଉ ଖୁସି ମନରେ ସେଇଟା ତାକୁ ମାନେ ଭଉଣୀ ପାଇଁ ବହୁତ ବଡ। ଚକଲେଟ ଟିଏ ଦେଲେ ବି ମାନେ ଖୁସି ହେଇଯାଉ।
ହଁ ଏଇଟା ଯେହେତୁ ଆମ ଭାଇ ଭଉଣୀଙ୍କ ସମ୍ପର୍କ ଏଥିରେ କିଛି ଉପହାରର ମୂଲ୍ୟ
ମୂଲ୍ୟ ନଥାଏ ମାନେ ସ୍ନେହର ପ୍ରେମର ମୂଲ୍ୟ। ଖୋଜା ଯାଏ ଉପହାର ସେ ତାଙ୍କ ଖୁସିରେ ଯାହା ବି ଦେଲେ ସେଟା ଗ୍ରହଣ କରାଯାଏ ସେମତି ମାନେ ଚକୋଲେଟ ଦେଲେ ବି ମାନେ ହୁଁ ଆନନ୍ଦ ସହିତ ଗ୍ରହଣ କରିନିଏ।
ଆଜ୍ଞା।
ଆଉ ଜନ୍ମାଷ୍ଟମୀରେ ଏବେ ଜନ୍ମାଷ୍ଟମୀ ଆସିଲାଣି ଯୋଉ କୃଷ୍ଣଙ୍କର କୁହନ୍ତି କହୁଥିଲେ କି ମାନେ ତିନି ଟାଇମ ଭୋଗ ଲଗନ୍ତି କୃଷ୍ଣଙ୍କର ପା ଗୋଟେ ଆଉ ମାନେ ଡେଲି ମାନେ ଏମିତି ସ୍ନାନ କରିକି ତାଙ୍କୁ ବ ମାନେ ବସ୍ତ୍ର ବି ମାନେ
ଆଜ୍ଞା ଆଜ୍ଞା ତାଙ୍କୁ ବସ୍ତ୍ର ତାଙ୍କ ପାଇଁ ତାଙ୍କ ପାଇଁ ତିଆରି କରାଯାଏ ବସ୍ତ୍ର।
ହୁଁ ତାଙ୍କୁ ପାଇଁ ତାଙ୍କର ଗୋଟେ ବିମାନ ସ୍ଵତନ୍ତ୍ର ବି ଗୋଟେ ଖଟ ଭଳିଆ ଥାଏ ସେମାନେ ବି ମାନେ କୃଷ୍ଣ ବି ଶୟନ କରନ୍ତି ଯେମିତି ଖରାବେଳେ ହଉ। ରାତିରେ ହଉ।
ଆଜ୍ଞା ଆଜ୍ଞା ତାଙ୍କର ଅଛି ହଁ ହଁ ହଁ ମଣିଷ ମାନଙ୍କର ଯେମିତି ଏ ଖାଦ୍ୟ ମାନେ ଖାଦ୍ୟ ରହିବା ଆସବାବ ଯେମିତି ଅଛି ସେମିତି ଠାକୁରଙ୍କର ବି ଅଛି ଭଗବାନଙ୍କର ବି ଅଛି ସେମିତି।
ହଁ ହଁ ଆଉ ଏଇ ଜନ୍ମାଷ୍ଟମୀ ରେ ତାଙ୍କର ବହୁତ ମାନେ ଧୁମଧାମ ରେ ତାଙ୍କର ପାଳନ କରାଯାଏ। ଆଉ କଣ କୁହନ୍ତୁ? କେତେ କଣ ଏବେ ବର୍ଷ ଫୁଲ ବଗିଚାରେରେ ଲଗେଇଛନ୍ତି ଫୁଲ ଗଛ।
ଆଜ୍ଞା ଆଜ୍ଞା। ଯେହେତୁ କୃଷ୍ଣଙ୍କର ପ୍ରିୟ ଫୁଲ ଫୁଲ ସବୁ ପ୍ରକାର ଲାଗିଛି। ଗୋପାଳଙ୍କ ପାଇଁ ଲାଗିଛି। ଗୋପାଳଙ୍କର ତ ସମସ୍ତ ଫୁଲ ପ୍ରିୟ। ସମସ୍ତ ପ୍ରକାର ନାଲି ରଙ୍ଗ। ହଳଦିଆ ରଙ୍ଗ ସବୁ ପ୍ରକାରର ରଙ୍ଗର
ଗୋପାଳଙ୍କୁ ବେଶୀ ଖାଇବାକୁ ଲ ଲବଣୀ ଭଲ ଲାଗେ ତ ସେ ସେଥିପାଇଁ ଚୋରି କରିକି ଖାଆନ୍ତି ଘର ଘର ବୁଲି।
ଆଜ୍ଞା। ସବୁ ଭୋଗ ହୁଏ ଗୋପାଳଙ୍କ ପାଖରେ ସକାଳ ଟାଇମ ଭୋଗ ବି ହୁଏ ସକାଳ ସମୟରେ।
ମୁଖ୍ୟ ଭୋଗ ଯୋଉ ଗୋପାଳଙ୍କର କୁହନ୍ତି ଆମର ଯୋଉ ଉଁ ବାଳ ଭୋଗ ଯୋଉଟା।
ଆମେ ଘରେ ମାନେ ପ୍ରସ୍ତୁତ କରିଥାଉ ଖଇ ଏଇ ଗୁଡ ସହିତ ପାଗ କରିକି ଯୋଉ ଉଖୁଡା।
ଆଜ୍ଞା।
ସେଇଟା ତାଙ୍କର ମୁଖ୍ୟ ଭୋଗ ସେଇଟା ଦେଲେ ସେ ବହୁତ ଖୁସି।
ଆଜ୍ଞା।
ଆମର ଜନ୍ମାଷ୍ଟମୀରେ ତାଙ୍କୁ ବି ଆମର ଯୋଉ ମୟୁରର ପୁଛ ବି ଲାଗି କରନ୍ତି।
ଆଜ୍ଞା।
ଆଉ ତାଙ୍କର ଲଡୁ ବି ପ୍ରିୟ।
ହୁଁ ଉଁ ମାନେ ଆପଣ ଯଦି କିଛି ବି ଖାଇବେ ମାନେ ମୁଁ ମୁଁ ମୋ କଥା କହୁଛି। ମୁଁ ଯଦି କିଛି ବି ଖାଏ ଭଗବାନଙ୍କ ପାଖରେ ସେଇଟା ପ୍ରଥମତଃ ଅର୍ପଣ କରିବି ତାପରେ ସେ କୁ ଖାଏ ସେ ଅନ୍ନ ଗ୍ରହଣ କରେ।
ପ୍ରଥମ ଭଗବାନ ଙ୍କୁ ଦିଅନ୍ତି, ତାପରେ ଖାଆନ୍ତି ଆଉ
ଆଜ୍ଞା ପ୍ରଥମେ ତ ଗୋପାଳଙ୍କ ପାଖରେ ପୂଜା ହବ, ତାପରେ ଯାଇକି ଏଁ ମୁଁ ଅନ୍ନ ଗ୍ରହଣ କରେ।
ଟିକେ ଟିକେ ଖରା ଆସିଲାଣି ଆମର ଏପଟେ।
ଆଜ୍ଞା
ପ୍ରଜାପତି ବି ବୁଲିଲେଣି, ବୁଲିଲେଣି ଧୀରେ ଧୀରେ ଧୀରେ ଧୀରେ ପ୍ରଜାପତି ବହୁତ ସାରା ବୁଲିଲେଣି ଆଜି ପାଗ ବଦଳିଯିବ।
ଆଜ୍ଞା। ପାଗ ତ ସେମିତି କରିଛି, ଟିକେ ବୃଷ୍ଟିପାତ ହେଉଥିଲା, ଟିକେ କ ମାନେ ବୃଷ୍ଟି କମ ହେଇଛି କି ଟିକେ କିଛି
ହୁଁ ଆଜି ପାଇଁ କମ ଅଛି।
ଆପଣ କେବେ ଯାଇଛନ୍ତି ବୃନ୍ଦାବନ?
ବୃନ୍ଦାବନ ନାଇଁ ଯାଇନି। ଶୁଣିଛି ବୃନ୍ଦାବନ ଯିବାକୁ ଇଛା, ମୁଁ ତ ଯାଇନି ଆଉ।
ଆଜ୍ଞା କେବେ ଯିବା ବୃନ୍ଦାବନ ବୁଲି ଆସିବା।
ଚାଲ ନିଶ୍ଚିନ୍ତ ଯିବା କେବେ?
ଆ ଆପଣ ଜାଣିଛନ୍ତି ଚନ୍ଦନ ଯାତ୍ରା ଯୋଉ ହୁଏ।
ଚନ୍ଦନ ଯାତ୍ରା।
ହଁ ଯୋଉ ଠାକୁର ଖେଳନ୍ତି ଚାପ ଖେଳନ୍ତି ଯୋଉ, ପୁରୀରେ ଆପଣ ଜାଣିଥିବେ ଯୋଉ ଅଛି ଗୋଟେ ନରେନ୍ଦ୍ର ପୋଖରୀ ଯୋଉ ହଁ ସେଠାରେ ଠାକୁର ଚାପ ଖେଳନ୍ତି।
ମୁଁ
ଠାକୁରଙ୍କୁ ମାନେ ଗୋଟେ ଗୋଟେ ନୌକା ଦିହରେ ରଖି ପୂଜା କରି, ସଜବାଜ କରି, ଠାକୁରଙ୍କୁ ସେଇ ପୋଖରୀ ଭିତରେ ନେଇକି ମାନେ ବୁଲାନ୍ତି ପୂଜା ବି କରନ୍ତି
ଆ ସେଇଟା ଚନ୍ଦନ ଯାତ୍ରା କରନ୍ତି, ସେଇ ଚନ୍ଦନ ଯାତ୍ରା ଦିନ ସେଇଟା ମାନେ ପାଳଣ
ଆଜ୍ଞା, ଚାପ ଖେଳ ହୁଏ ଯୋଉଟା କୁହନ୍ତି। ଆଜ୍ଞା
ଆଉ ଆପଣଙ୍କର ସବୁ ମାନେ ସେପଟରେ ଗୋରୁ ଗାଈ ସବୁ ମାନେ ଗଲେଣି ବିଲକୁ ଗଲେଣି ଏଣିକି
ଆଜ୍ଞା, ଗୋରୁ ଗାଈ ବିଲକୁ ଗଲେଣି, ଚାଷ କରିବା ପାଇଁ ଲୋକମାନେ ବି ଗଲେଣି ବିଲକୁ ଯେହେତୁ ଦି ଦୁଇ ଦିନ ହେବ ବର୍ଷା ହେଇ ଥିଲା। ବର୍ଷା ହେଇକି, ଆଜ୍ଞା, ଦି ଦିନ ହବ ବର୍ଷା ହେଇକି ହଁ ବର୍ଷା ବଷରେ ବି ଯାଉଥିଲେ, ଯେହେତୁ ବର୍ଷା ଆସିଲା ଟାଇମରେ, ବର୍ଷା ଆସିଲା ସମୟରେ ଯେହେତୁ ଏଇଟା କରାଯାଏ, ନା ଚାଷ
ହଁ ହଁ-
ହୁଁ ସେଥିପାଇଁ ଲୋକମାନେ ଯାଆନ୍ତି ବର୍ଷାରେ ବି ଯାଆନ୍ତି।
ବର୍ଷା ଲୋକମାନେ ତ ଅନେଇକି ବସିଥାନ୍ତି କେବେ ବର୍ଷା ହବ ବର୍ଷାର ର ଆଗମନ ଆସିଲେ ଚାଷୀ ଭାଇ ମାନେ ବହୁତ ଖୁସି ହେଇଯାନ୍ତି କି ଆମର ଫସଲ ଆମେ ଆରମ୍ଭ କରିବୁ
ଆଜ୍ଞା
ଆଉ ଧାନ ମାନେ ତଳି ରୁଆ ହେଲାଣି
ଆଜ୍ଞା ଧାନ ତଳି ରୁଆ ହେଲାଣି
ଓହୋ ଆମର ହଁ ଏପଟରେ ବି ରୁଆ ରୁହି ଚାଲିଲାଣି ଆମର ବି ଯାଉଛନ୍ତି ବାପା କି ଭାଇ ଏମାନେ ସବୁ ଯାଉଛନ୍ତି କାହିଁକି ଏ ରୁଆ ରୁହି ଆରମ୍ଭ କଲେଣି ଧାନର ଯେତେବେଳେ ମାନେ ଫଳଟା ଆସିବ ଯୋଉ ମାନେ ବିଲକୁ ଗଲେ ସେ ସବୁ ଦୃଶ୍ୟ ବହୁତ ମାନେ ସୁନ୍ଦର ଲାଗେ
ଆଜ୍ଞା ଏବେ ଏବେ କ୍ଷୀରି ପ୍ରସ୍ତୁତ କରୁଥିଲି ଗୋପାଳଙ୍କ ପାଇଁ ଏବେ କ୍ଷୀରି ପ୍ରସ୍ତୁତ କରୁଛି ଭୋଗ ଲାଗି ହବ ଭୋଗ ଲାଗି ସାରିଲା ପରେ ମୁଁ ପ୍ରସାଦ ଗ୍ରହଣ କରିବି
ସକାଳର ଭୋଗ ଉ
ଗୋପାଳଙ୍କ ପାଇଁ ଆଜ୍ଞା ଆଜ୍ଞା କ୍ଷୀରି ମିଷ୍ଟାନ୍ନ ଅଛି
ସେମିତି ମଧ୍ୟାହ୍ନରେ କଣ ରୋଷେଇ ବ ମାନେ ପ୍ର୍
ଆଜ୍ଞା ଆଜ୍ଞା ଆଜ୍ଞା ଠାକୁର ପାଇଁ ଯେମିତି ତ ଆମେ ମଣିଷ ମାନେ ଖାଉଛେ ସେମିତି ଠାକୁରଙ୍କ ପାଖରେ ଭୋଗ ଲାଗି ହୁଏ ଏଇଆ କିନ୍ତୁ ଅ ଅଲଗା ହେଲା ଠାକୁରଙ୍କର ମାନେ ଯୋଉ ଆମେ ଆମେ ଡାଲି ବନଉ ଡାଲି ତିଆରି କରୁଛେ କି ଭଜା ତିଆରି କରୁଛେ ସେଇଟା ଠାକୁରଙ୍କ ଙ୍କର ପିଆଜ ରସୁଣ ବିନା ପିଆଜ ରସୁଣ ରେ ହେବ ଆଉ ସେଟା ଘିଅରେ ତିଆରି ହେବ
ଗୁଆଘିଅ ଆମର ଯୋଉ କୁହନ୍ତି ଗାଈର ଗୁଆ ଘିଅ ହୁଁ ଗୁଆର ମାନେ ଗାଈର ସବୁ ଜିନିଷ ଜିନିଷ ବି ମାନେ କୃଷ୍ଣଙ୍କୁ ଭଲ ଲାଗେ ଯେମିତି ଲବଣୀ କ୍ଷୀର ସବୁ ତାଙ୍କର ବହୁତ ପ୍ରିୟ କ୍ଷୀର
ଆଜ୍ଞା କ୍ଷୀରି ଏବେ ହେଇ ଆସିଲାଣି ତ ମୁଁ ଏବେ ଗୋପାଳଙ୍କ କତିରେ ପୂଜା କରିବା ପାଇଁ ଯାଉଛି ଆପଣ ଆପଣଙ୍କ ମୂଲ୍ୟବାନ ସମୟ ଦେଇ ମୋ ସହିତ କଥା ହେଇଥିବାରୁ ଧନ୍ୟବାଦ ଆପଣଙ୍କୁ
ହଉ ଯାଆନ୍ତୁ ନିଶ୍ଚିନ୍ତ ନିଶ୍ଚିନ୍ତ ଯାଆନ୍ତୁ